କଣ କରୁଥିଲେ?
କିଛି ନାହିଁ ଏମତି ବସିଥିଲି ଆପଣ କଣ କରୁଛନ୍ତି?
ମୁଁ ଏବେ କୋଚିଂ ରୁ ଆସିଲି ଜଷ୍ଟ।
ଖାଇଥିଲେ ନା?
ଆଜ୍ଞା।
ମୁଁ କହିଲି ଖାଇଥିଲେ ନା?
ହୁଁ ଖରା ବେଳେ ଯାହା ଖାଇଥିଲି ଆଉ ଖାଇନ ଏବେ ତ ଆସିଲି।
ଓହୋ କଣ ଖାଇଥିଲେ?
ଭାତ, ଡାଲମା, ଭଜା, ଖଟା।
ଓ ହୋ।
ହଁ ମୁଁ ଖାଇଥିଲି ଭାତ, ଡାଲମା ଆଉ ଗୋଟେ ଟାଇପରେ ଘାଣ୍ଟ ହେଇଥିଲା ଆଉ ଆଳୁକୁ ଚଟଣୀ ଟାଇପ ର ହେଇଥିଲା ଆଉ। ଆଉ କଣ ପଢୁଛନ୍ତି ଆପଣ ଏଇନା?
ଗ୍ରାଜୁଏସନ୍ ପଷ୍ଟ ଇୟର ଆପଣ?
ଓହୋ ମୋର ଗ୍ରାଜୁଏସନ୍ ସେକେଣ୍ଡ ଇୟର, କଣ ଆର୍ଟସ ନା କମର୍ସ ନା ସାଇନ୍ସ ନା କଣ?
ଆର୍ଟ୍ସ।
କୋଉଠି ପଢୁଛନ୍ତି ଆପଣ?
ରେଭେନ୍ସା। ଆପଣ?
ମୁଁ ରମାଦେବୀ।
ହୁଁ ଭ
ଉଁ ହୁଁ ଆପଣଙ୍କ ଘର କୋଉଠି?
କଟକ।
ଆଚ୍ଛା-ଆଚ୍ଛା। ଆମ ହଷ୍ଟେଲରେ ଆକ୍ଚୁଆଲି ରହିକି ପଡୁଛି। ଆଉ ଆମ ଘର ଆକ୍ଚୁଆଲି ବାଲେଶ୍ଵରରେ। କିନ୍ତୁ ମୁଁ ହଷ୍ଟେଲରେ ରହିକି ପଢୁଛି ଭୁବନେଶ୍ୱରରେ।
ହୁଁ ହୁଁ।
ଆଉ କଣ ଲାଇଫ ରେ ପ୍ଲାନିଂ କଣ ଅଛି ଆଗକୁ କଣ କରିବେ? ପଢ଼ା ସାଇଲେ ଗ୍ରାଜୁଏସନ୍
ଏମତି କିଛି ଭାବିନି ସତ କହିବାକୁ ଗଲେ। ଯାଉଛି ଗ୍ରାଜୁଏସନ ସରିଲେ ଦେଖିବା ଆଉ କଣ କରିବା ଆଉ।
ଓହୋ ଏବେ କଣ? ହଁ ମୁଁ ଗ୍ରାଜୁଏସନ୍ ପରେ ଭାବିଛି ଟିଚିଂ ଲାଇନରେ ଯିବି। ମତେ ଟିକେ ଟିଚିଂ ଲାଇନ ପସନ୍ଦ ତ। ଭାବିଲି ଟିଚିଂ ଲାଇନ୍ ରେ ଯିବି। ତାପରେ, ଅ ଏବେ ତ ସିଟି ଏଣ୍ଟ୍ରାନ୍ସ ପାଇଁ ସବୁ ଫର୍ମ ଫିଲପ୍ ପାଇଁ ଡେଟ୍ ବାହାରିଥିଲା। ମୁଁ ଫିଟି ପାଇଁ ପକେଇଛି। ତାପରେ ଭାବୁଛି ଯଦି ଏଟା ହେଲା ହେଲା। ନହେଲେ ବି ଏଡ କରିବି ଭାବୁଛି ଆଉ।
ଓ ହୋ ଭଲ। ଆପଣ କଣ ପଢୁଛନ୍ତି?
ମୁଁ ଗ୍ରାଜୁଏସନ୍ କରିଚିତ ଗ୍ରାଜୁଏସନ୍ ସେକେଣ୍ଡ ୟିଅର ହେଲା।
କୋଉ ଅନ
କଣ ଓଡିଆ ଅନର୍ସ।
କୋଉ ଅନରର୍ସ?
ମାନେ ଓଡିଆ ଅନର୍ଶ।
ଆଚ୍ଛା ଆଛା।
ତମର?
ସାଇକୋଲୋଜି।
ଅ ମୋର ଫ୍ରେଣ୍ଡ ମାନେ ବି ଅଛନ୍ତି ସାଇକୋଲୋଜିରେ। ମାଇନର୍ ରେ କଣ ରଖିଛନ୍ତି?
ଆଜ୍ଞା?
ମାଇନର ରେ କଣ ଅଛି?
ଅଛି ଆ ଟିକେ ରୁହନ୍ତୁ।
କଲ୍ କାଟନ୍ତୁନି କଲ୍ କାଟନ୍ତୁନି, ଆପଣ ଯାହା କରୁଛନ୍ତି କରନ୍ତୁ।
ନାଇଁ ନାଇଁ କଲ କାଟୁନି। ମତେ ଗୋଟେ କଲ୍ ଆସୁଛି ମୁଁ ତାକୁ ବସ୍ ଡିକ୍ଲାଇନ୍ କଲି।
ଆଚ୍ଛା ଅ କଲ କାଟିଲେ କାଇଁ କିନା ଇଏ ହେଇଯିବ।
ହୁଁ ହୁଁ ଜାଣିଲି, ସେ ମତେ ଗ୍ରୁପ ରେ ଯୋଉ ଲେଖିଦେଲି ସେଇଥିଲାଗି।
ହଁ ହଁ ହଁ ଆଛା।
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ ହେଲେ ଖାଇବେ?
ସନ୍ଧ୍ୟାବେଳେ ଜଷ୍ଟ ଆମ ପ୍ରାର୍ଥନା କରିବୁ। ହଷ୍ଟେଲ ରେ ଅଛୁ ତ ପ୍ରେୟାର କରିବୁ ତାପରେ କିଛି ବିସ୍କୁଟ ବଗେରା ଯଦି ହବ ଖାଇବୁ। ତାପରେ ପଢିବା ପାଇଁ ବସିବୁ ଭାରି କାହିନା ଆମର ଏବେ ଏକ୍ଜାମ ଚାଲୁଚି ତ ସେମିଷ୍ଟାର ଏକ୍ସଜାମ୍। ଆଜି ଗୋଟେ ଏକ୍ଜାମ ଥିଲା ଏକଜାମ ସରିଲା ଆଜି ଗୋଟେ ତ ସେମିଷ୍ଟର ଏକ୍ଜାମ ଚାଲୁଚି ଏବେ ପଢାପଢି କରିବୁ ଆଉ।
ଯଉ ଆପଣଙ୍କର ହଷ୍ଟେଲ ରେ ସନ୍ଧ୍ୟାବେଳେ ଖାଇବାକୁ ଦିଅନ୍ତି କଣ?
ନା ଆମ ହଷ୍ଟେଲ ରେ ଦୁଇ ଟାଇମ୍ ଆକଚୁଆଲି ଦିଅନ୍ତି ଖାଇବା ପାଇଁ। ହଉଛି ଦୀପହର ଟାଇମ ଟା ରାତିରେ ଦିଅନ୍ତି ଏବେ ତ ଏବେ ଖାଇବା ହିଁ ବନ୍ଦ କରିଦେଇଚନ୍ତି କାହିଁକି ନା ଖରା ଛୁଟିରେ ଆମେ ଯଉ ଘରକୁ ଯାଇନଥିଲୁ ତ ଏବେ ହଷ୍ଟେଲ୍ ଟା ଜଷ୍ଟ ଖୋଲିଲା। କେବଳ ଯୋଉମାନେ ଯୋଉ ପିଲାଙ୍କର ଏକ୍ସାମ୍ ଆସୁଛି ଫାର୍ଷ୍ଟ ସେ ପିଲାମାନେ ସେମାନେ କେବଳ ଆସୁଛନ୍ତି। ଆଉ ସେକେଣ୍ଡ ଡେ ରେ ଯେ ଯେ ମାନେ କେବଳ ଅଳ୍ପ ଅଳ୍ପ ଆସୁଛନ୍ତି ସେଥିପାଇଁ ଆମ ସୁପରଟେଣ୍ଡ ଖାଈ ଟା ଏବେ ବନ୍ଦ କରିଦେଇଚନ୍ତି। ସେ ଆ ସବୁ ପିଲା ଆସିଲା ବୁଳୁକୁ ନେଷ୍ଟ ମଥ ରୁ ଖାଇବା ଭଲସେ ଦେବେ ଆଉ। ତ ଆମେ ଏବେ ବାହାରୁ ମଗେଇ ଖାଉଛୁ ଆଜ୍ଞା
ବ୍ରେକଫ ବ୍ରେକଫାଷ୍ଟ ଦିଆ ହୁଏ ନା କଣ?
ନାଇଁ କେବଳ ଦିପହର ଟାଇମ୍ ଟା ଦିଅନ୍ତି ଆଉ ରାତି ଟାଇମ୍ ଟା ଦିଅନ୍ତି ଆଉ ସବୁ ନିଜ ହାତରୁ ଖାଉ।
ଉଁ ହୁଁ।
ଆଉ ରାତିରେ କଣ ଖାଇବେ?
ପିଠା ହେଇଥିଲା କଣ। ଆଉ କହିଥିଲେ ଛୋଲେ ତରକାରୀ।
ଅ ହ। ଭଲ ଆଉ। ତମକୁ ନନ ଭେଜ୍ ଭେଜିଟେରିୟାନ୍ ନା ନନ୍ ଭେଜିଟେରିୟାନ୍?
ମୁଁ ଭେଜିଟେରିୟାନ୍। ମୁଁ ଥିଲି ନନ୍ଭେଜ୍ ଖାଉଥିଲି ଏଇଟ୍ କ୍ଲାସ ରେ ଛାଡ଼ିଦେଲି।
ମୋର କଣ ତ ମୁଁ ଘରେ ଯେବେ ରହୁଥିଲି ଆମ ଘରେ ତ ବହୁତ ଏମିତ୍ ନନ୍ଭେଜ୍ ହୁଏ ତ। ତ ମୁଁ ଖାଇ ଖାଇ କି ମତେ ଆଉ ଇଚ୍ଛା ହେଲାଣି ସ୍କୁଲ ଟାଇମ ରେ ସେମତି ମୁଁ ନନଭେଜ ଖାଏ ଛାଡ଼ଦେଲି। ତାପରେ କଣ ହେଲାନା ଯେବେ କଲେଜ୍ ରେ ପଢ଼ିଲି ହଷ୍ଟେଲ ରେ ଆସିକି ରହିଲି ତାପରେ ମୁଁ ନନ୍ଭେଜ୍ ଖାଇବା ହିଁ ଷ୍ଟାଟ କରିଦେଲି ପୁଣି।
ହୁଁ ମୋର ହେଲା କଣ ମୁଁ ନା ବହୁତ୍ ଖାଇଲି ନନ୍ଭେଜ୍। ବହୁତ୍ ମାନେ ଦିନ ରାତି ଚବି ମାନେ ବ୍ରେକଫାଷ୍ଟ, ଲଞ୍ଚ, ଡିନର୍ ତିନିଟା ଟାଇମ୍ ନନ୍ଭେଜ୍।
ବାସ୍ ମାନେ ମତେ ବି ସେଇ ତମେ ଏମିତି କଉଠି ନନ୍ଭେଜ୍ ନାହିଁ ମୁଁ ଯଉଟା ଖାଉନଥିଲି ପିଲା ବେଳେ। ତାପରେ ସ୍କୁ ସେଇ ମୁଁ ମଟନ୍ ପାଖରୁ ଚିକେନ୍ ପାଖରୁ ସବୁ ଖାଏ। ତାପରେ କଣ ହେଲା ସ୍କୁଲ୍ ଟାଇମ୍ ରେ ମୋର ଖାଇବା ଟିକେ କମିଲା। ମଟନ୍ ଫଟନ୍ ଖାଏନି ଏବେଠୁ ଚିକେନ୍, ମା ତାପରେ ସେ କଲେଜ୍ ଟାଇମ୍ ରେ ପଢିଲି ହଷ୍ଟେଲ ବଗେରା ରେ ରହିଲି ନା ନା ସ୍କୁଲରେ ବେଳେ ବେଳେ ଖାଇଲି, ତାପରେ କିଛି ବର୍ଷ ଛାଡିଦେଲି। ମତେ ଇଛା ହେଲାନି। ତାପରେ କଲେଜ୍ ରେ ଯେତେବେଳେ ପଢିଲି ଏବେ ଖାଲି ଚିକେନ୍ ଟା ଖାଉଚି। ମାଛ ଟା ଖାଉଚି। ଆଉ ଅଣ୍ଡା ଟା ଖାଉଚି। ଆଉ କିଛି
ମୁଁ ଏତେ ଖାଇଲି ମାନେ ଏମିତି ନାଇଁ କି ବାର ଅବାର କିଛି ନାହିଁ। ଖାଇବ ଯଦି ସବୁବେଳେ ଖାଅ। ଖାଅନି ଯଦି ଜମା ଖାଅନି।
ଏଇଟା ଆକଚୁଆଲି ସତ କଥା। ଆଜି ସୋମବାର ଆଜି ଖାଇବାନି। ମଙ୍ଗଳବାର ବି ଆଜି ଖାଇବାନି। ବୁଧବାର ଟିକେ ଖାଇଦବା ଆଉ। ଇଏ କଣ ହେଲା। ଯଦି ନ ଖାଏ ତୁ ନ ଖା।
ଖୁନାହାନ୍ତି ନା କଣ?
ବାସ୍ ସୋମବାର ଶୁବ ଶିବଙ୍କର ବାର, ମଙ୍ଗଳବାରେ ମଙ୍ଗଳ ଠାକୁରଙ୍କ ବାର ଆଉ ବୁଧବାର ଦିନ ଖାଇଦବ କିଏ ଦେଖୁଚି। ଆରେ ସବୁ ତ ଠାକୁରଙ୍କ ବାର ନା।
ହୁଁ। ମୁଁ ଖାଇଲି ଡେଲି ଯେତେବେଳେ ଖାଇଲି ମୋର ଇନଫେକ୍ସନ ହେଇଗଲା। ଗରମ ଦିନ ଥିଲା ଇନଫେକ୍ସନ୍ ହେଇଗଲା।
ବାସ୍ ମୁଁ ଯେତେବେଳେ ନନ୍ଭେଜ୍ ଜିନିଷ ଖାଉଚି ଏବେ ମୋ ଆଖି ପ୍ରୋବ୍ଲେମ୍ ହଉଚି। ମୋ ଆ ଆଖି ଇନଫେକ୍ସନ ହଉଚି। ଅଣ୍ଡା ବଗେରା ଯଦି ଅଧିକ ଖାଇଦେଲି ଆଉ ଭେଣ୍ଡି ଆଉ ଏମତି କୋଉଟା ଇଏ ଟାଇପ୍ ର ଖାଇବା ଯଉଟା ଖାଇଲି ଯଦି ମୋ ଆଖି ଏଲର୍ଜି ହେଇଯାଉଛି।
ମୋ ଭାଇ ଏମତି ପେଟି ପେଟି ଅଣ୍ଡା ଆଣୁଥିଲା ଆମେ ଖାଉଥିଲୁ।
ହୁଁ।
ତାପରେ ମୁଁ ଛାଡିଲି ଇନଫେ ହୁଁ। ଇନଫେକ୍ସନ ପାଇଁ ଛାଡିଲି ତିନି ମାସ୍। ଡକ୍ଟର କହିଲା ତିନି ଚାରି ମାସ୍ ଇନଫେକ୍ସନ ସ ମାନେ ତିନି ଚାରି ମାସ ସରୁ ସରୁ ମତେ ଚିକେନ୍ ପକ୍ସ ହେଇଗଲା ହାଡ ଫୁଟି।
ଓ ସେଟା ତ ବହୁତ ଗୋଟେ ବଡ ରୋଗ ଟେ ମାନେ ଇଏ ହେଇଯାଏ ଟାଇପ୍ ର।
ନା ନା ଏମିତି ନାହିଁ। ବାକି ହଁ ଅଧିକ ରେ ମୋର ଅଳପ ହେଇଥିଲା ଛଅ ମାସ ପାଇଁ ଛାଡିଦେଲି। ତମେ ଯଦି ବର୍ଷ ମାନେ ଛଅ ଚାରି ଦଶ ମାସ ପୁରା ବ୍ରେକ୍ ହେଇଗଲା ଆଇଁଷରୁ ତ ମୁଁ ଏମିତି ଆଇଁଷ ଛାଡିଦେବି ମୁଁ କହିଲି ମୁଁ ଛାଡ଼।
ଗୋଟେ ବ୍ରେକ୍ ହେଇଗଲେ ଗୋଟେ ଜିନିଷ ଇଛା ହିଁ ହୁଏନି।
ତା ପୂର୍ବୁରୁ ନା ମୁଁ ବାର ମାନେ ନା ପର୍ବ ମାନେ ନା ପର୍ବାଣୀ ମାନେ ମୁଁ ସବୁବେଳେ ହୁଏ ଖାଏ, ଖାଲି
ଯେମିତି ମୁଁ ହଷ୍ଟେଲ ଆସିବା ପୂର୍ବରୁ ସୋମବାର ମାନୁଛି ନା କିସ କିଛି ମାନୁନି ଖାଇ ହଉଛି। ଘରେ କେବଳ ଜାଣିଥାନ୍ତି ଜାଣିଲେ ମୋର ତଣ୍ଟି ଉପରେ ଛିଡା ହେଇଯିବେ। ଏମିତି କଥା ତାହଲେ ଆଉ। କେତେ ରେଜଲ୍ଟ କେତେ ଥିଲା ପ୍ଲସ ଟୁ ରେ?
ଏଇ ଏଇଟ୍
ଏଟି ଏଇଟି ନାଁ।
ହୁଁ ଆପଣଙ୍କର?
ମୋର ଥିଲା ସେଇ ଏଟି ନାଇନ ପରସେଣ୍ଟ। ନହେଲେ ରମାଦେବୀର ହେଇନ ଥାନ୍ତା।
ହୁଁ ହୁଁ ବୋହୁତ କ
ବୋହୁତ କଟପ୍ ନେଉଚ ବହୁତ କଟପ୍ ନଉଚନ୍ତି ମୁଁ ପଲିଟିକାଲ୍ ସାଇନ୍ସ ଆର୍ଚୋଲି ଅନର୍ସ ରଖଥାନ୍ତି। ପଲିଟିକାଲ ସାଇନ୍ସ ରେ ହେଲାନି, ସେଠୁ ଓଡିଆ ଟା ବି ପକେଇଥିଲି ବ୍ୟାକପରେ ତ ଓଡିଆ ଟା ହେଲା। କହିଲି କାହିଁକି ଆଉ ଛାଡିକି କି ସେ ଛୋଟ ଛୋଟ କଲେଜକୁ ଯିବି ହେଇଯାଇଚି ଯଦି ଗୋଟେ ଭଲ ସାଠିବିକେଟ ତ ଆସିବ ନା କରିିକି ଗ୍ରାଜୁଏସନ୍
ଆଚ୍ଛା ଆପଣଙ୍କର ଘରେ କିଏ କିଏ?
ଆମ ଘରେ ଆମର ସିଙ୍ଗଲ ଫ୍ୟାମିଲି ଏତେ ବଡ ନୁହଁ। ମୋ ବାବା ଅଛନ୍ତି ମୁଁ ମୋ ମା ଆଉ ମୋ ବଡ ଭାଇ ଗୁଡ଼ାକ। ଆଉ ମୋ ଦିଦି ସେ ମ୍ୟାରେଜ କରିସାରିଲେଣି ଆଉ। ଭାଇ ମୋଠୁ ଦି ବର୍ଷ ବଡ଼ ତାର ଗ୍ରାଜୁଏସନ ସରିଗଲାଣି। ତାପରେ ବି ସି ଏ କରିବ ବୋଲି କହୁଥିଲା ଆମ ଫ୍ୟାମିଲି ଗୋଟେ ବିଜିନେସ୍ ଅଛି ତ ତ ବାବା କହିଲେ ମୁଁ ତୁ ବିଜିନେସ୍ ଟା ଏବେ କିଛି ବର୍ଷ ପାଇଁ ଦେଖ କାହିଁକି ନା କଣ ଆଗକୁ କଣ ପ୍ରୋବ୍ଲେମ ହବ ନହବ ମୁଁ ଥିବି ନଥିବି ଆଉ ଏଇଟା ଗୋଟେ ବିଜିନସ୍ ଛାଡିଦବୁ ଯଦି କେହି ଆମର ପୁଅ ନାହାନ୍ତି ନା କିଏ ଦେଖିବ ତ କିଛି ଦିନ ପଢା ତ ଷ୍ଟଡି ତ ଜୀବନ ସାରା ପଡିଚି ତୁ ପଢିବୁ ଏମିତି ଚାଲିଚି ଯାହା ଆଉ।
ତ ତିନି ଭାଇ ଭଉଣୀ ନା।
ହଁ।
ଉୁଁ ହୁଁ ଆଉ ରଜରେ ଯାଇଥିଲେ?
ହଁ ହଁ ହଷ୍ଟେଲ ଛୁଟି ବା ଥିଲା ରଜ ଗରମ ଦିନ ରଜ ଛୁଟି ଏକା ସାଙ୍ଗରେ କାଟି ସେଠୁ ଆସିଲୁ ହେରି ଆଉ ସେଇତ ଆସିଲା ପରେ ଏଇଟି ତ ଏଇ ପ୍ରୋବ୍ଲେମ ଖାଇବା ଦୋଉନାହାନ୍ତି। ପାଣି ଆସୁନାହିଁ ଏତେ ପିଇବା ପାଣି ଆମେ ଯାଉଚୁ ଭାରି କଲେଜ କ୍ୟାପ ପୁରା କ୍ୟାମ୍ପସ ଭିତରକୁ। ପାଣି ଆଣିବା ପାଇଁ କେତେ ଆଉ ବହିକୁ ଯିବି ସେତ ଖାଲି ପିଇବା ପାଣି ଷ୍ଟୋର କରିଦଉଚୁ ଆଉ ସକାଳୁ ସକାଳୁ ଟିକେ ଜଲଦି ଉଠିକି ଗାଧେଇ ପଡୁଚି ଆଉ। ଚାଲଚି ଆଉ।
ହେଇଯିବ ଠିକ ଜୁଲାଇ ହେଲାଣି ମାନେ ପାଖାପାଖି ହେଇଯିବ।
ହଁ ଆଉ ସେ ହେଇଯିବ ନେକ୍ ମଥ ରୁ ହେଇଯିବ, ବାକି ଏଇ ଟାଇ ଟା ଆମକୁ ଦରକାର ନା କାହିଁ ନା ଆମର ଏକ୍ଜାମ ଚାଲିଚି ନା ସେଇ ହଉଚୁ କଥା।
ହୁଁ ହୁଁ ଆଉ ଅଛି ମୋର ମୋ ବର୍ଥଡେ ଟାଇମ ରେ ହିଁ ଅଛି। ମାନେ ମୁଁ ବର୍ଡେ ଏବେ ଜୁଲାଇ ଛଅ ରେ ସେଇ ହଁ ଅଛି ତ ମୁଁ ପୁରା ଟେନସନ୍ ଇଣ୍ଟନାଲ୍ ସରିଲା ଏବେ।
ହଁ
ଇଣ୍ଟରଲ ସରିଲା ସେମିଷ୍ଟରଁ ମୋର ଜୁଲାଇ ସାତରେ ଅଛି ବୋଧେ। ଏମତି କିଛି ଗୋଟେ ମୋର ଛଅରେ ବର୍ଥଡେ। ମୁଁ ଘରକୁ ଯାଇଥାନ୍ତି ସ ସୋମବାର ପଡୁଛି ଛଅ ତାରିଖ।
ତମପା ଘରେ ନା କୋଉଠି ହଷ୍ଟେଲ ରେ ନା ଘରେ ନାଁ
ମୁଁ ମାମୁଁ ଘରେ।
ଆଃହଁ ମାମୁଁ ଘର ଏ ତାଲେ ପଢୁଛନ୍ତି ନା। ତମେ କେତେ ଭାଇ ଭଉଣୀ ଘରେ? ଓହୋ।
ମୁଁ ଦିଦି ଗ୍ରା ନା ମୋଦି ଗ୍ରାଜୁଏସନ ସରିଲାଣି କମ୍ପିଟେଟିଭ ପାଇଁ ରେଡି ହଉଛି।
ଓହୋ।
ହୁଁ ଏମିତିରେ ଦେଖିବାକୁ ଗଲେ ଆମର ଗୋଟେ ବହୁତ ବଡ ଫ୍ୟାମିଲି। କିନ୍ତୁ ମୋ ଉପରେ ମାନେ ମୋ ବାବାଙ୍କ ଉପରେ ଯିଏ ତାଙ୍କର ଗୋଟେ ଝିଅ ଗୋଟେ ପୁଅ ଜଣେ ଟ୍ୱେଣ୍ଟି ତାକୁ ଛବିଶ ବର୍ଷ ଆଉ ଜଣେ ମୋ ଦିଦି ସାଙ୍ଗର ହିଁ ତା ଉପରେ ମୋର ଆଉ ଗୋଟେ ଏ ବଡ଼ବାପା
ଆଃହଁ
ତାଙ୍କର ଚାରିଟା ଝିଅ ଚାରିଜଣ ଯାକ ବାହା ହେଇଗଲେଣି ଆଉ ତାଙ୍କ ଛୁଆ ମାନେ ମୋଠୁ ବଡ।
ଆଚ୍ଛା ଠିକ୍ ଅଛି ଶୁଣନ୍ତୁ ମୋର ପ୍ରୟ ଟାଇମ ହେଇଗଲାଣି ନା ମୁଁ ଆସିଲା କାଲି ନହେଲେ ଫ୍ରି ହେଲେ ଆପଣଙ୍କୁ କଲ୍ କରିବି।
ଆଜ୍ଞା ହୁଁ ହୁଁ।